ଆଜ୍ଞା ଭାଇ ପ୍ରଣାମ ଶୁଭ ସଂନ୍ଧ୍ୟା। କଣ କରୁଥିଲେ? ଆଉ ଏଇଠି ଘରେ ବସିଥିଲୁ ଆଉ କଲେଜ ବି ଆଜି ଟିକେ ଲେଟ୍ ହେଲା ଆସିବା ଏଇ ବସିକିନା ମୋବାଇଲ ଟା ଦେଖୁଥିଲୁ ଆଉ। ହଁ କଲେଜ କୋଉଠିକି ଯାଉଛ? ଆଉ କଲେଜ ଯା ଛତିଆରେ ପଢ଼ୁଛୁ।
ଛତିଆ ମାନ କୋଉଥିରେ ଯିବାଆସିବା କୋଉଥିରେ କର?
ଆ ଏବେ ଆମେ ସାଇକେଲ ରେ କରିଛୁ ଆଉ
ହଛି
ହଁ ଆଉ ଆପଣ କଣ କରୁଛନ୍ତି?
ଏ ପୋଲ ଉପରେ ଏକାନ୍ତରେ ବସିଛୁ ମାନେ ଆକାଶ ତଳେ ଆକାଶ ତଳେ ଏକାନ୍ତରେ ବସିଛୁ। ଟିକେ ପବନ ଖାଉଛୁ। ଯେହେତୁ ଆମେ ପ୍ରାକୃତିକ ଆମ ପ୍ରାକୃତିକ ପ୍ରେମିକ ଟିକେ ଯେହେତୁ ଟିକେ ବସିଛୁଏକା ପବନ ଖାଉଛି। ସନ୍ଧ୍ୟା ବେଳ ସମୟ, ନଈ କୂଳ ଭଲ ଲାଗୁଛି ଆଉ ଆଜି କଣ ଖାଇଥିଲେ? ସକାଳୁ ସକାଳୁ କଣ ଖାଇକି ଯାଇଥିଲେ କଲେଜ?
ସକାଳୁ ଦିଟା କଦଳୀ ଖାଇଥିଲୁ ଆଉ ତାପରେ କଲେଜରେ ଟିକିଏ ଏଗ ଗୋଟିଏ ବେଳକୁ ବାରଟା ବେଳକୁ ଦହିବରା ଖାଇଲି। ପ୍ଲେଟ୍ ଗୋଟେ ଖାଇଲି। ଆଉ ତାପରେ ଚାରିଟା ବେଳେ ଟିକେ ମାମୁଁ ଘରକୁ ଯାଇକି ମାମୁଁ ଘରେ ଆଜି ଟିକେ ବେସନ ତରକାରୀ ହେଇଥିଲା। ଆଉ ଗରମ ଭାତ ଟା ହେଇଥିଲା। ଦେଖିକି ଆଉ ରହିପାରିଲିନି ମାଉସି ବାଢିଦେଲା ଆଉ ଖାଇ ଦେଇକି ଆଇଲୁ ଆଉ।
ଓଁ ହଉ ଯାହାଅ ତମ।
କହିଛଉ।
ଆଉ ତମ ଖରା ଦିନେ ଖାଦ୍ୟର ଚୟନ ଟିକେ ମତେ ଲାଗୁଛି ଭଲ ଅଛି କାରଣ କଣ କହିଲ। କଦଳୀଟା ଖାଉଛ ଯାହା ଫଳରେ ସେଟା ଟିକେ ଶକ୍ତି ଦବ ତାପରେ। ଆ ଯୋଉଁ ଦହିବରା ଟା ପେଟ ପାଇଁକା ଖଦାଦିନେ ଥଣ୍ଡା ଦବ ଏବଂ। ପାଗର ପରିବର୍ତ୍ତନ ଯୋଉଁ ପାଗର ପରିବର୍ତ୍ତନ ହଉଛି। ଭାବିଚିନ୍ତି ଖାଦ୍ୟ ର ଚୟନ କରୁଥିବେ। ବୁଝିପାରିଲେ ଯାହା ଫଳରେ ମାନେ ଏଇଟା ଆମର। ଖରା ଦିନରୁ ବର୍ଷା ଦିନକୁ ଆମେ ଏଇନା ପରିବର୍ତ୍ତନ ପରିସ୍ଥିତିରେ ଅଛେ। ମା ମଧ୍ୟ ଅଛେ ସେଥିପାଇଁକାା ଖାଦ୍ୟ ତ ଛୁଆ ଭଲ ଭାବ ଭଲ ଭାବରେ ଦେବା ଛୁଆ କଥା।
ଆଜ୍ଞା ଆଜ୍ଞା।
ଓ ତମେ ଆଉ କଣ କହିଲେ ତମେ ରଜ ଏବେ ତ ଯାଇଥିବ। ତମେ ସେଆଡେ କେମତି କଣ ପାନ ହେଲା ଆଉୁଆଡେ ବୁିବାକୁ ଯାଇଥିଲେ।
ଆ ରଜ କଣ ପାଳନ ହେଇଛି ଆମର ତ ଦେଖୁଛାଇ। କଲେ ଆମେ ଯାଉଛୁ କଲେଜ ଯେହେତୁ ଆମର ଗାଡ଼ି ଗୋଟେ ନାହିଁ ଆମେ କୁଆଡେ ଯିବାଟା ଇଏ। କରିନୁ ପ୍ଲାନ୍ଟା ଫାଷ୍ଟ ରଜରେ ଆମେ ଘରେ ବସିଲୁ ଆଉ ମଝି ରଜ। ଗୋଟେ ପ୍ଲାନ୍ ହେଇଥିଲା ଆମ ଇଏରେ ହେଲା ଆମେ ଯାଇଥିଲୁ ଗୋଟେ ଜାଗା ବୁଲିବାକୁ ପଳେଇଲୁ। ଆମ ଏନ୍ ସି ସି ପିଲା ବାହାରିଲୁ ବୁଲିକି ଆଇଲୁ। ଏଇ ଯୋଉ ମିନି କେଦାରନା ଗୋଟେ ସାଙ୍ଗଟା ଡାକିଥିଲା ଆମ ପାଖରେ ଗୋଟେ ଅଛି ସେଟ ବହୁ ଜଗତ ଧାମ ଯୋଉଁ ପୁରା କେଦାରନାଥ ଭଳି ହେଇଛି ପୁରା ଯୋଉ କେଦାରନାଥ ଯ।
ଥିଲ ଥରେ ମୁଁ ଦୀୟ ଦ୍ଵିତୀୟ ଥର ଭ୍ରମଣ କରିଛି ମତେ ଏତେ। ଆକର୍ଷିତ କରିପାର ନଥିଲା।
ହଁ ସେ ସେଇଠିକି ଯାଇଥିଲୁ ସେକେଣ୍ଡ ରଜ ଦିନ ଆଉ ଥାର୍ଡ ରଜ ଦିନ ଫେଣି ପ୍ଲାନ ଗୋଟେ ହେଲା ଯୋଉ ଆମ। ଢେଙ୍କାନାଳ ନ ଢେଙ୍କାନାଳ ସାଇଡ଼୍ ଯେଉଁ ଏଠିକି ଯେଉଁ କଣ କପିଳାସ।
କପିଳାସ କପିଳାସ ବି ବହୁତ ଦର୍ଶନୀୟ ସ୍ଥାନ ସେଗୁଡା।
ହେଡି ଯାଇଥିଲୁ ଆଉ ହେଠିକି କଲୁ। ଆଉ ଆମେ ବହୁତ ସକାଳୁ ପଳେଇଲୁ। ସକାଳୁ ତ ସେଠି ଗାଡ଼ି ମାଡ଼ି ଆମେ ଗାଡ଼ିକି ନେଇକି ଉପରକୁ ପଳେଇଲୁ ଗାଡ଼ିରେ ଚଢ଼ିଗଲୁ। ଠାକୁର ଦର୍ଶନ କଲୁ ଇଏ କଲୁ ବହୁତ ଇଏ କରିକି ଆସିଲୁ ସେଠୁ ଆଉ ହଜରେ ଆଉ।
ହଁ ତମେ ଯାହା ହଉ ନା ମୁଁ ବି ଏବେ ଯାଇଥିଲି ରଜରେ କପିଳାସ ବୁଝିପାରିଲେ। ମୁଁ ମାନେ ନିଜସ୍ବ ଗୋଡରେ ତେରଶହ ବାଉନ ପାହାଞ୍ଚ ଉପକୁ ଚଢିବାକୁ ପଈଲା ସେଇ ସମୟରେ ମତେ ବହୁତ। କଷ୍ଟ ହେଇଥିଲା ବୁଝ ସେଇଟା ମାନେ ମତେ। ବହୁତ କଷ୍ଟ ହେଇଥିଲା ମୋତ। ତମେ ତ କେବେ ଯେବେ ଯିବ ମେ ଲାଗୁ ତମେ ଯାଇଥ ଏତେରଶାବାଉନ ପାଞ୍ଚ ଚଢି।
ଆଜ୍ଞା ଆଜ୍ଞା ଯାଇଛୁ ଥରେ ଯାଇଥିଲୁ ପାଣି ନେଇକି ଭଗବାନ କଥକି ଯାଇଥିଲୁ ଆଉ ଚାଲି ଯାଇଥିଲ। ଆମେ ଏଠୁ ଆମର ହେଲାଣି ପଞ୍ଚାଅଶୀ କିଲୋମିଟର ହେଇଯ ଆମେ ଏଠ ଆମ ଠାକୁ।
ପଞ୍ଚାଅଶୀ ନୁହଁ ମୁଁ ଯେତିକି ଜାଣିଛି ଷାଠିଏରୁ ପଞ୍ଚଷଠି ଭିତରେ ହବ।
ଓ ସେଇଟା ହଁ ଆମ ଗାଁ ଗତରୁ ଆମେ ଭାବିାରୁ ଆମେ ଭାବି ପାରୁଛୁ ସେ ସତୁରିୀ ହବ ଆଉ। ଭାବୁଛୁ ଯେହେତୁ ଆମେ ଯାଇଥିଲୁ।
ଉୁ ହ ଓହୋ ତମେ ଅଲଗା କୋଉଁ ବାଟେ ଯାଇଥିବ ସେଥିପାଇଁ ଟିକେ ଅଧିକ ବାଟ ପଢଥିବ ଆଉ।
ଆଜ୍ଞା ଆଜ୍ଞା ବିଲବାଳ ପାଟ ମାଟ ଯାଇଥିଲୁ ଯେ କିନ୍ତୁ। ସତୁୁରୀ କହୁଥିଲେ ଲୋକ କହୁଥିଲେ ଯେ ସତୁୁରୀ ହେଇଯିବ ଯାଇଛୁ ଠାକୁରଙ୍କ କତ୍ର ଆମ ଠାକୁରାଣୀ କତ୍ର ଉଠେଇକି ନେଇକି ଯାଇଥିଲୁ ଯେହେତୁ ମୁଁ ଏତେ ବାଟ ଚାଲି ଚାଲି ଯାଇଛି କି ସେଇଥିଲାଗି ମୋତେ ପାହାଚରେ ଯିବାକୁ ପାଇଁ ବହୁତ ଇଚ୍ଛା ହେଲା ଯେ ଆ ଏତେ ବାଟ ବି ଚାଲିକି ଆଇଛି ଏ ପାହାଚରେ ଉଠିବାକୁ ମୁଁ ଚେଷ୍ଟା କରିବି ବହୁତ ଯାହା ହଉ ସ ପଳା ତାଟ ପାଇଥିଲି କୋଡ଼ିଏ ମିନିଟରେ ଆମେ ଚଢ଼ିଥିଲୁ ମୋ ଭାଇ ଜଣେ ଥିଲା ଆମେ ତାର ମୋର କୋଡ଼ିଏ ପଚିଶ ମିନିଟରେ ଆମେ ଚଢ଼ିବାକୁ ଚେଷ୍ଟା କରିଥିଲୁ ମ ଚେ ତଥାପି ଆମେ ସଫଳତା ପାଇଛୁ କୋଡ଼ିଏ ପଚିଶ ମିନିଟ ରେ ଚଢ଼ିଛୁ
ହଁ ଆମକୁ ଲାଗି ଯାଇଥିଲା ପଚାଶ ମିନିଟ୍ ଆମକୁ ପଚାଶ ମିନିଟ୍ ଲାଗି ଯାଇଥିଲା ମୋର ଯୋଉ ଶାରୀରିକ ଦୁର୍ବଳତା ଯୋଗୁ ମୁଁ ଏତେ ଜ ଶୀଘ୍ର ଯାଇପାରେ ନାହିଁ ସେଥିପାଇଁ ମୁଁ
ଆମେ ଆମେ ତ ଯାଇଥିଲୁ ଯୋଉ ଇଏ ଜୋସ ରେ ଭଗବାନ କତିକି ଯେହେତୁ ଭଗବାନ ଆମକୁ ଟାଣିକି ନେଇଛନ୍ତି ଆମେ ଯାହା ଭାବୁଛୁ କିନ୍ତୁ ଆମେ ବହୁତ ଶୀଘ୍ର ପହଞ୍ଚିଥିଲୁ ସେଠି ବ କା କାଉଡ଼ିଆ ମାନେ ବହୁତ ଯାଆନ୍ତି ତାଙ୍କ ସହିତ ସିଏ ବାଟ ସିଏ ବାଉଁଙ୍କି ନେଇକି ଯାଆନ୍ତି ତ ସାଉ ଦେବେନି ଆମେ କାନ୍ଧରେ ପକାଇଥାଉ ଯାହା ଶିଖାଟା କାନ୍ଧରେ ପକାଇକି ଧରିକି ଆମେ ପାହାଚକୁ ପୁରା ଦୌଡ଼ିକି ଯାଇକି ଚଢ଼ିଛୁ ବହୁତ ଇଏ ଦେଇଛି ଆମେ ପାରିିକି ଅଛୁ ପଚିଶ କି କୋଡିଏ ମିନିଟରେ ଆମେ ପାରି କରିଛୁ ସେ ପାହାଚ ବହୁତ ଖୁସି ମାନେ ଅନୁମତି ଲାଗିଲା ଖୁସି ଲାଗିଲା ଯେ ଆମେ ଏତିକି ସମୟରେ ଏତେ ପାହାଚ ଚଢିଯାଇଛୁ ବହୁତ ଖୁସି ଲାଗିଲା କିନ୍ତୁ ଆସିଲା ବେଳକୁ ଆଉ ସେ ପାହାଚରେ ଆସିଲୁନୁ ଯେହେତୁ ଆମର ଶଫର ଥିଲା ଆମ ଉପୁରୀ ଯିବା ପାଇଁ ଚାଲିକି ଆଉ ଇଏ କଲୁ ସଫଳତା ପାଇଲା ପରେ ଆମେ ଗାଡ଼ିରେ ହିଁ ଓଲାଇ ଆଇଲୁ
ହଁ
ହଁ ହୁଁ ବହୁତ ଭଲ ଆଜ୍ଞା ଆଜ୍ଞା ତମେ ମତେ ଲାଗୁଛ ଆମ ଘର ବଡ ଆଜ୍ଞା
କେମିତି କଣ୍ ପାଳନ କଲେ କଣ୍ ପିଠା ଏରିଆ ହେଇଥିଲା ଖାଇଲେ ଆଉ ଡ୍ରେସ ଏରିଆ କିଣିଥିଲେ କି ନାଇଁ ପୋଷାକ ପତ୍ର
ଆଜ୍ଞା ଆଜ୍ଞା ଆଜ୍ଞା ସେଇ କଥା କଣ୍ କହିବି ଜ୍ୟେଷ୍ଠ ପୁନେଇ ରହିଥିଲା ମୁଁ ଯେହେତୁ ଘଡ ଘର ବଡ ଯେହେତୁ କାଲି ଗୋଟିଏମୋର କଲେଜରେ ହିଁ ଗୋଟିଏକାମ ରହିଥିଲା ମାଡ଼ାମ ଡା କି ଥିଲି ଆମକୁ ମାମ୍ ଆମକୁ ଡାକିଥିଲେ ଯେ ତମେ ଆସିକି ଯେହେତୁ ଆମ କଲେଜରେ ଗୋଟିଏ ଏନ୍ ସି ସି ନେଇଛି ଏନସି ସି ରେ ଗୋଟିଏ ରିଆଙ୍କ ହିଁ ପାଇଛି ଯେହେତୁ ପାଇଛି ମ୍ୟାଡ଼ାମ ମୋତେ କଲ୍ କରି କହିଲେ ଛୁଆଙ୍କର ଏକୋଇଶଟା ପିଲାଙ୍କର ଏଲୋନମେଣ୍ଟ ମାନେ ଅ ତାଙ୍କ ଡକ୍ୟୁମେଣ୍ଟ ଅଛି ଫିଲ୍ଅପ୍ ହୋଇନି ହଁ ପଞ୍ଜୀକରଣ କରିକି ଆମର ଆଉ ଗୋଟିଏଜାଗାକୁ ପଠେଇବାକୁ ତ ସେଠ ଟିକି କ ଯିବା ପାଇଁ ଏ ତ ମତେ ମତେ ଡାକିଥିଲେ ଯେହେତୁ ମୁଁ ଆଉ ତାଙ୍କ କଥାକୁ ମୁଁ ଯୋଉ ର୍ୟାଙ୍କ ଟା ନେଇଛି ତ ତାଙ୍କୁ ଆଉ ଇଏ କରିପାରିବିନି ତାଙ୍କୁ କରିପାରିବେନି କରିପାରିବିନି ତାକୁ ଇଏ କରିକିନା ତାକୁ ଯିବାକୁ ପଡିଲା ଏ ତ ମୋ ଜ୍ୟେଷ୍ଠ ପୁଣ୍ୟ ଏଇଟା କାଲି ମୁଁ କରି ପାଳନ କରିପାରିଲିନି ସେ କଲେଜ ଡେ ହିଁ କରିଦେଲି ଆଉ ଗଲି ସକାଳ ଛଅଟାରୁ ଛଅ ଘଣ୍ଟା ଠାରୁ ଗଲି ଆସିଲି ବି ସେ ଛଅ ଘଣ୍ଟାରେ ଘରେ ଆସି ପହଞ୍ଚିଲି ଆଉ ତ ତୁ ପହଞ୍ଚିଲି ଆଉ କାଲି ଜ୍ୟେଷ୍ଠକୁୁ ନେଇ କଣ୍ କେମିତିକା ମୁଁ ସେଇଟା ଜାଣିନି ମୋର ପୁନିମା ରେ ହିଁ ଯାଇନି ମୋର ସେଇ କାମ ମୋ ଦାୟିତ୍ୱରେ ହିଁ ମୋର ପଳା ଯାଇଛି ଦଶକଟି ଏଇଟା
ଓହ ତମେ ଦ ଦାୟିତ୍ୱ ହିଁ କର୍ମ ଥିଲା
ଆଜ୍ଞା ଆଜ୍ଞା
ହୁଁ
ଆଜି ବି ଆଜି ଦିନ ଟା ବି ସେମତି ଯାଇଛି ଯେ କି କାଲି ଦିନଟା ଯେମିତି ଛଅ ଘଣ୍ଟାରେ ଯାଇଥିଲା ବାର ଘଣ୍ଟାରେ ଘଣ୍ଟାରେ ଯାଇଥିଲା। ଆଜି ଦିନଟା ବି ସେମିତି ଆଜି ଦିନଟା ବି ସେମତି ଛଅଟାରୁ ହିଁ ଡକା ହେଇଥିଲା। ଯାଇଥିଲି ଏବେ ହେଇ ଆସି ଘରେ ପହଞ୍ଚିଲି।
ହୁଁ ହୁଁ।
ଆଜି ଆସିକି ହେଇ ଘରେ ପହଞ୍ଚିଲି କାଲି ଫେଣି ବାହାରିବି ଫେଣି ଗୋଟାଏ କ୍ୟାମ୍ପ ଯିବାର ଅଛି। ଯାଇକି ଫେଣି ପହଞ୍ଚିବାର ଅଛି ଫେଣି ସେଠି ଦଶ ଦିନ କାଟିବାର ଅଛି।
ଯାହା ହୋଉ ତମେ ଭଲ ତମେ ଏମତି କାର୍ଯ୍ୟରେ ଲାଗେଇକି ଯିବ ମତେ ବି ତମ କଥା ଶୁଣି ମତେ ପ୍ରବାହିତ କରୁଛି ଯେ ମୁଁ ଗୋଟା ତମଠୁ ମାନେ ଏତେ ଶୃଙ୍ଖଳା ସହ ନିଜ କାମ କାମ ଟାକୁ ତୁଲାଉଛ। ମାନେ ଉଭୟ ଯୁଗକୁ ଦେଖିକି ସବୁଆଡେ ନିୟନ୍ତ୍ରିତ। କହିିକି ଚାଲିଛ ଏଇଟା ଜୀବନର ବହୁତ ଆବଶ୍ୟକ କଥା ମୁଁ ତମଠୁ ଏଇଟା ଶିଖିଲି।
ହଉ ତୁ ଇଏ ହେଇଛି ଏଇ ଇଏଟା ନେଇକି ମେନ ଟା ମୁଁ କରୁଛି ଯେ ଆମ କଲେଜରେ ଗୋଟାଏ ସେ ଯୋଉ ଯେହେତୁ ବହୁ ଥିଲି ବାଇସ ମୁଁ ଥିଲି ଗୋଟିଏ ମାନେ ଜୁନିଅରଟେ ଥିଲି। ଏବେ ଗୋଟିଏ ସିନିୟର ହିସାବରେ ହେଇଛି ବଡ ଏଇ ଭାଇ ଯେମିତି ଗୋଟିଏ କୁହନ୍ତି ସେଇ ହିସାବରେ ତା ବି ଗୋଟିଏ ରଙ୍କ ମୋ କାନ୍ଧରେ ଦେଇଛନ୍ତି ମ୍ୟାମ।
ହଁ।
ଦାୟିତ୍ଵ ଟା ଦେଇଦଲେ ମତେ ଏନ୍ସି ସି ର ଦାୟିତ୍ଵ ଟା ମତେ ଦେଇଦଲେ କି ପଚାଶ ଜଣଙ୍କ କ୍ୟାଡେଟ୍ ପଚାଶ ଜଣଙ୍କର ଇଏଟା ଦାୟିତ୍ଵ ଟା ତମ ମୁଣ୍ଡରେ ଦାୟିତ୍ଵ ଟା ତମ ମୁଣ୍ଡରେ ଯୋଉଟା ଦେଇ ତା ତୁଲ ତାକୁ ତୁଲେଇବା ତାଙ୍କୁ ବୁଝେଇବା ତାଙ୍କ କାମଟା କରିବା ସବୁ ଇଏ ଟା ମତେ କରିଲା ଇଏରେ ମୋ ସାଙ୍ଗ ମାନେ ବି ଅ ଅଛନ୍ତି ମୋତେ ବହୁତ ସହଯୋଗ କରୁଛନ୍ତି ଯେକି ମୁଁ ଏକା କରୁଛି ସିଏ ବି ବହୁତ ମୋତେ ସହଯୋଗ ସେ ବହୁତ ମତେ ତାଙ୍କ ଇଏରୁୁ ମୁଁ ବି ଏପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ହେଇକି ଅଛି।
ହଁ।
ଆଉ ସେମାନେ ଯଦି ମୋ ହାତ ବି ଛାଡ଼ିଥାନ୍ତେ ମୁଁ ବହୁତ ମାନେ ଦୁର୍ବଳ ହେଇଯାଇଥାନ୍ତି ସେ ମୋ ସାଙ୍ଗରେ ଅଛନ୍ତି ବୋଲି ମୁଁ ଏପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ଅଛି ସବୁ କଷ୍ଟରେ ବି ସିଏ ମୋ ସହିତ ସହଯୋଗ ଅଛନ୍ତି ସହଯୋଗ କରିଛନ୍ତି ସାହାଯ୍ୟ କରିଛନ୍ତି ବହୁତ କିଛି କରୁଛନ୍ତି।
ହଁ ହଁ।
ସେ ବି ମୋ ପାଇଁ ସେତିକି ଇଏ କରୁଛନ୍ତି। ହଁ ଆଉ ସେମିତି ଏଇଟା ବୁଝିବାକୁ ବହୁତ ପଡୁଛି।
ହୁଁ ସେମିତି ମୋ ବିଷୟରେ କିଛି ଜାଣିବାକୁ ଚାହିଁବେ ମାନେ କିଛିଟା।
ଆଜ୍ଞା ହଁ ଆଜ୍ଞା ଆପଣ କଣ କରୁଛନ୍ତି। କଣ ପଢା ପଢି କରିୁଥିବେ ଇଏ କରିଥିବେ।
ହଁ ହଁ ମୁଁ ଯେହେତୁ ଭାଇ ଏଇନା ଟିକେ ପଢା ପଢି ଜମା ପଢୁନି।
ହଉ ଆଜ୍ଞା।
ଯେମିତି ନା ମୁ ମୁଁ ଗାଁରେ ମୁଁ ଦଶମ ପରେ ପାଠ ମାଠ ଛାଡିଦେଲି ତା ଗୋଟେ ବୁଲାବୁଲି କରୁଛି ଗାଁ ମୁଁ କୌଣସି ଜାଗାରେ ଦେଖୁଛି କାମ ହରିକି ଯଦି ମିଳିଗଲା। ମୁଁ କରିଛି କରିମି ଯେହ ତମେ ମତେ ଲାଗୁଛି ତମେ ଯଦି କୌଣସି କାମ ମିଳିଲା ମତେ ଦେବେ। ଯେହେତୁ ଆମେ ଏ ଯେ କଷ୍ଟ ଏବେ ହଉଛି କି ଆମ ଘରେ କହୁଛନ୍ତି ତମେ ଆଉ କିଛି କରୁନା ଘରେ କହୁଛ ଆଉ କିଛି ସେଥିପାଇଁ ମୁଁ ଟିକେ ତମ ସାହାଯ୍ୟ ମାଗୁଛି ଆଗକୁ ଗୋଟା ତୋମ ବଡାଭାଇ ହିସାବରେ ସମୟ ସ
ଆପଣଙ୍କ କଥାବାର୍ତ୍ତା ଯେତିକି ମୁଁ ଶୁଣୁଛି, ଯେତିକି ଶୁଣିଲି ଯୋଉ ଇଏ ସମୟ କ ଥା ଲେଣି ଆପଣଙ୍କ କଥା ବହୁତି ଅଛି, ଆ ଆପଣ ବହୁତ ଦିନକ, ବହୁତୁ ଆଗକୁ ବି ଯିବେ। ବହୁତ ଇଏ କରିବେ। ମୋତେ ଲାଗୁଚି ବହୁତ ଇଏ ହବ। ଆପଣ କରିପାରିବେ ବେସ୍ ତ ଆପଣଙ୍କୁ ବହୁତ ଶୀଘ୍ର କିଛି ଇଏ ହବ। ଆପଣଙ୍କ କ-ଯେତିକି କଷ୍ଟଟା ଆଉ କହୁଛନ୍ତି ବୁଲାବୁଲି ଇଏ ସିଏ ବହୁତୁ ଇଏଟା ମିଳିବ।
ହଁ, ହଁ।
ଆଜ୍ଞା। ଆଉ ଆପଣଙ୍କର ଆଜି କଣ ଖିଆପିଆ ହେଇଥିଲା?
ଓ ଖାଦ୍ୟ ର ପଖାଳ ହେଇ
ଖାଳ ଏଇଆ ଖାଇଥିଲି। ଖାଳ ପୁରା ବଢିଆ ଆଉ। ଆପଣଙ୍କୁ ପଖାଳ କଣ ପସନ୍ଦ କି? ନା ଆଜି ହେଇ
ପଖାଳ ମୋତେ ପସନ୍ଦ ବହୁତୁ ପସନ୍ଦ କହିପାରିବ। ଆଉ ତାପରେ ସଅ
ଆଉ ନିହାତି ଆଇଁଷ ଭିତରେ ଯେମିତି ଆଉ। ଆପଣ ସହିତ କଥା ହେଇକି ଆଜ୍ଞା ଆଉ ମୋତେ ଖାଦ୍ୟରେ ତ ମୁଁ ତ ଆଇଁଷ ଖାଏନି।
ମୁଁ କଲ୍ କରିଚି।
ପଖାଳ ଶାଗ ଭଜା ହିଁ ବେଷ୍ଟ। ଓଡ଼ିଆ ଖାଦ୍ୟ ପୁରା। ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଦଶ ମି ତୋମ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। କେତେ କଥା ଜାଣିବାକୁ ବି ପାଇଲି।
ଓହୋ, ମୁଁ ଟିକେ ରହୁଚି ମୋ କାମ ଅଛି ଟିକେ ଯିବାର ଅଛି ଗୋଟେ ଜାଗା କୁ। ଜୟ ଜଗନ୍ନା
ଜୟ ଜଗନ୍ନାଥ।